କିଏ ହଁ ଜୟ ଜଗନ୍ନାଥ। ଏବେ ଫ୍ରାଏଡ ମୋମୋ କରୁଥିଲି। ପିଲାମାନେ ଖାଉଛନ୍ତି। ଫ୍ରାଏଡ ମୋମୋ କରୁଥିଲି।
ମୋମୋ। ୱା ହେଲା ବର୍ଷା ପାଗକୁ ତ ସେଗୁଡାକ ପୁରା ଜମିଲା।
ହଁ ସେମାନେ ବା ଜିଦି କରୁଛନ୍ ନାଇଁ ଭେଜ।
ଭେଜ୍ ଓହୋ ତ ପନିପରିବା ପକେଇକିନା ନା କେମିତି କଣ?
କୋବି ଆଉ ଗାଜର ଆଉ ବିନ୍ସ ଥିଲା ତ ତାକୁ ଛୋଟ ଛୋଟ କରିକି ଗ୍ରେଟରରେ ଗ୍ରେଟ କରିଦେଇଥିଲି। ତାକୁ ତ କାଟିଲେ ଆସିକି ଲେଟ୍ ହବ। ପିଲା ତ ତରତର ହଉଛନ୍ତି କି ସନ୍ଧ୍ୟା ବେଳୁ।
ଉଁ ହୁଁ। ହଁ ସିଏ ଆଉ କଣ ଇଏ କରିବେ ତାଙ୍କ ତ ଗୋଟେ ଖାଇବା ପାଇଁ ଗୋଟେ ମନ ହେଇଚି ମାନେ ସେ ଯେମିତି ହେଲେ କରିବା ପାଇଁ ପଡ଼ିଅ।
ହଁ ପା ଏବେ ଖାଇକି ପୁଣି କହୁଛନ୍ତି ଯେ ଆଉ ଗୋଟେ ହେଇଥିଲେ ହେଇଥାନ୍ତା କୋକା କୋଲାଟେ। ମୁଁ କହିଲି ଚୁ ମୁଁ କହିଲି ଚୁପଚାପ୍ ହେଇକି ଖାଅ। ବେଶୀ କୋକା କୋଲା ପିଇଲେ ଏମତିରେ ତ ଥଣ୍ଡା ଜର ହୋଉଚି ଆହୁରି ହବ।
ହୁଁ ହୁଁ।
ଆଉ ତ ଖାଉଛନ୍ତି ବସିକି ମୁଁ ମଇଦାକୁ ଫାଷ୍ଟ ଚକଟି ଦେଇଥିଲି। ଚକଟିକି ତାକୁ ଗ୍ରେଟରରେ ଗ୍ରେଟ କରିଦେଲି ମୁ କ ବିନ୍ସଟାକୁ ଛୋଟ୍ ଛୋଟ୍ କରି କାଟି ଦେଇଥିଲି ବନ୍ଧାକୋବି ଆଉ ଗାଜରଟା ଗ୍ରେଟରରେ ଗ୍ରେଟ୍ କରିଦେଇକି ତାକୁ ଲୁଣ ଗୋଳେଇ ଦେଇକି ଆଉ ଗୋ ଗୋଲମରିଚ ପାଉଡ଼ର ଗୋଳେଇ ଦେଇକି ତାକୁ ଚିପୁଡ଼ି ଦେଇଥିଲି।
ହଁ ହଁ।
ଇ ସେଟାକୁ ଭାଜି ଦେଇଥିଲି ମୁଁ ପିଆଜ ଫିଆଜ ବିଲା ଖାଇବେନି ନା। ତାକୁ ଭାଜି କି ମଇଦାରେ ଗୁଳା କରିକି ତାକୁ ବେଲିକି ଭିତରେ ପୁର ଦେଇକି ମୁଁ ଏମିତି ନର୍ମାଲି ଗୋଲ ଗୋଲ ଟାଇପ୍ ର କରିଦିଏ ମୁଁ ଆଉ ଏତେ ଷ୍ଟାଇଲ୍ କରେନି।
ହଁ ହଁ ଘରେ ଖାଇବେ ତ ହଁ ଘରେ ଖାଇବେ ଇଏ ଖାଲି ମୋମୋ ଖାଇଆର ଦରକାର। କିଏ କୋଉଠି ଦେଖିବେ ନାଁ କଣ ଘରେ ଆମର ମାନେ ଏସ୍ ଟାଇରି ହେଇଚି ସେ ଷ୍ଟାଇଲ୍ ହେଇଚି ନାଁ କଣ?
ହଁ। ଆଉ ଟମାଟ ଚଟଣି ତ ଖାଇବେନି ମେଓନିସ୍ ଖାଇବେ କ୍ଷୀର ଥିଲା ସର ବି ଥିଲା। ସରକୁ ଆଉ ଆଳୁ ସିଝା ଆଳୁ। ତାକୁ ଅଁ ସିଝା ଆଳୁ ଚକଟି କି ମୁଁ ଉଁ ଗ୍ରାଇଣ୍ଡିଙ୍ଗ୍ କରି କରିବା କଥା ଗ୍ରାଇଣ୍ଡିଙ୍ଗ୍ ନ କରିକି ଯୋଉ ଡାଲି ଘୋଡ଼ା ନ ମାନେ ଘୋ ଟନ୍ତିନି ସେଇଟା ଥାଏ ସେଇଥିରେ ଚକଟି କି ମୁଁ ତାକୁ ପେଷ୍ଟ କରିଦେଇଥିଲି ହାତେରେ।
ଅହ।
ନହେଲେ ଗ୍ରାଇଡିଙ୍ଗ୍ କଲେ ହବ। ଅଳ୍ପ ଟିକେ ଚିନି ବ ଇ ଅରଦେଇଚି ମିଓନିଜ୍ ଆ ତାକୁ ଅ ମଇଦା ଆଉ ଉଁ ଅଳ୍ପ କିଛି ଲଙ୍କାଗୁଣ୍ଡ ମସଲାଗୁଣ୍ଡ ଚାଟ୍ ମସଲା ସବୁ ପକେଇ ଦେଇକି ଟିକେ ଫୁଡ଼୍ କଲର୍ ମିଶେଇ ଦେଇକି ତାକୁ ଗୋଳେଇକି ସେଇଥିରେ ପେ ଛାଣି ଛାଣିକି ଦେଇ ଦଉଚି ସେ ଖାଇ ଦୋଉଛନ୍ତି।
ଉଁ ହୁଁ। ହଁ ଯାହା ହ ଏବେ ହୁଏ ଇଚ୍ଛା କୁଆଡ଼ୁ ଗଲା ସିଏ ଆଉ ଏ ଏଟା ମାନେ ଆ ଆଗୁରୁ କରିଥିଲେ ନାଁ ଏବେ ଇ କରିଚନ୍ତି?
ନାଁ ମୁଁ ଷ୍ଟିମ୍ ବାଲା ମୋମୋ ସବୁବେଳେ କରେ ଯେ ସେମାନେ କହିଲେ କି ଆମେ କେ ଏଫ୍ ସି ମୋମୋ ଖାଇବୁ କେ ଏଫ୍ ସ୍
ର ଏ ଯୋଉ ମୋସ୍ ଟିମ୍ ଟା ଦବା ପାଇଁ ରଖିଚ ନା ନାଁ କୋଉଥିରେ ଷ୍ଟିମ୍ ଦିଅନ୍ତି?
ମୁଁ ଇଟଲି ଛାଞ୍ଚରେ ଷ୍ଟିମ୍ ଦେଇଦେଇଚି ବନ୍ଧାକୋବି ପତ୍ରଟା ଥିବ ବନ୍ଧାକୋବି ପ ତ୍ରଟାକୁ କଁ କରିବେ ନା ସେଇ ଇଟଲି ଯୋଉ ଛାଞ୍ଚ ଭିତରେ ଥୋଇଦେବେ ସେ ବନ୍ଧାକୋବି ପ ତ୍ର ଓପରେ ଏଟା ଦେଲେ ସେ ବନ୍ଧାକୋବି ବନ୍ଧାକୋବି ମାନେ ଟିକେ ସ୍ମେଲ୍ ହବ। ଭଲ ବାସ୍ନା ହୁଏ ସେ ବନ୍ଧାକୋବି ପତ୍ରରେ ଦେଖିବେ ଥୋଇକି କରିବେ ବଢ଼ିଆ ଆସ୍ନା ହବ ସବୁ ଏମିତି ମୁଁ ସବୁ ବନ୍ଧାକୋବି
ଏଇ ଦିଅନ୍ତି ନାଁ?
ହଁ ଉପରେ ମୁଁ ଦେଇଦିଏ ଚୋପାଟା। ତାରି ଉପରେ ଥୋଇଦିଏ ମୋମୋ ଗୁଡ଼ା ଥୋଇଦେଲେ ପାଞ୍ଚ ମିନିଟ୍ ଲାଗିବନି ସିଝି ଯାଉଛି ମୁଁ ଆଗରୁ କରେ କରେ ଯେ ମୁଁ କରେ କିନ୍ତୁ ଖାଇପାରେନି କାହିଁକି ନା ଏଇଗୁଡା କଲେ ଯୋଗେଇ ହବନି କେତେଗୁଡ଼ା ବସିି ଛୋଟ ଛୋଟ ଗୁଳା କରିକି ବେଲେ ଆଉ କର ମୁଁ ସନ୍ଧ୍ୟାବେଳେ ଏତେ ଲାଗିଲିଣିି ଏତେ ସମୟ ହେଲାଣି ମୁଁ ପୁଣି ରାତି ରୋଷେଇ
ହଁ ହଁ ରାତିରେ ପୁଣି ରୋଷେଇ କଣ କରିବେ?
ମୁଁ ସକାଳେ ଚିକେନ ଯୋଉ ଆଣିଲେ କହିଲେ ବିରିୟାନୀ ବୁଲା କହୁଥିଲେ ବିରିୟାନୀ କରିବାକୁ ଭାତ ବସେଇ ଦେଇଛି। ତାକୁ କଣ କଲଚିକେନ ଝୋଳକୁ ଭାତ ଖାଇ ଦେଇେଥିଲି। ଏବେ ଯୋଉ ଚିକେନ ଝୋଳ ଟା ଅଛି। ଖାଲି ରାଇସ୍ ବନେଇକି ଦବା କଥା। ଆ ଡିସରେ ଷ୍ଟିମ୍ ଦେବା କଥା ଆଉ ରାାଇସ୍ ଟା ବନେଇଛି ସେଇ ଥିପାଇଁ ଏତେ ଲେଟ୍ ହେଲା ମୁଁ କହୀଲି ରାତିରେ ତ ଖାଇଲା ଆସିକି ଦଶଟା ସାଢ଼େ ଦଶଟା ଟା ହୋଉଛି ପିଲା ଏବେ ଖାଇକି ପଢିବେ। ଆଜି ଟିଉସନ୍ ଯାଇନାହାଁନ୍ତି ସଣ୍ଡେ ସେଥିପାଇଁ ମୁଁ କହିଲି ଏବେ ଖାଇଦିଅନ୍ତୁ ଖାଇଦେଲେ ପେଟ ଫୁଲ ହେଇଗଲା ଆ ମୋତେ ହଇରାଣ କରିବେନି ମୁଁ ମୋର ଆରାମରେ କରିବି।
ହଁ ହଁ। ଯାହା ହଉ ହଁ ତାଙ୍କୁ ଥରେ ଖାଇବାକୁ ଦେଇଦେଲା ପରେ ସେମାନେ ଆଉ କିଛି ତାଙ୍କ ଯାହା ଖେଳା ଖେଳି କଲେ ତି କଣ ଶୋଇଲା ଟିକେ ଭ ଠିକସେ ତାଙ୍କୁ ଖାଇବା ନଦବା ପର୍ଯ୍ୟନ୍ତ ସେ ସେମିତି ପଛେ ପଛେ କରୁ ନା ନିଜେ କିଛି କରୁଥିବେ ନା ସେ ଆମକୁ କିଛି କରେଇ ଦଉଥିବେ
ପଛେ ପଛେ ମାନେ ମାନେ ସନ୍ଧ୍ୟାବେଳୁ ବିସ୍କେଟ୍ ଖାଇ କେକ ଖାଇ କ୍ଷୀର ଥିଲା ତାକୁ ପିଇ ତା ବାଦେ ଆମକୁ କଣ ଆଉ ଗରମ ଗରମ ଦରକାରେ। ଜଳଖିଆ ଦୋକାନ ନେଇକି ଯାଇଥିଲି ନେଇକି ଯାଇଥିଲେ ନେଇକି ଯାଇଥିଲେ ଯେ ଦୋକ୍ କାହିଁନା ଆମେ ଗଲାବେଳସିକି ସରିଗଲାଣି। ମୁଁ କହିଁଲି ଚାଲ ଗୋଟେ କାମ କରିବା ଘରେ ହାଇଜେନିକ୍ ଫୁଡ଼୍ ଖାଅ ଘର ତିଆରି ଖାଅ କିଛି ତେଲ ମସଲା ରହିଲାନି ମୁଁ ତିଆରି କରିକି ଦେଇଦେବି କାହିଁ ବେକାରେ ମୋମ ଏନୁକା ଗୋଟେ ପ୍ଲେଟ କିଣିଲେ ଅଶି ଲାଖ୍ ଖେ ଏନା କେ ଏଫ୍ସି ବାଲା କିଣିଲେ ଶହେ ଷାଠିଏ ଲାଖେ ସେ କାହିଁକି ଶହେ ଷାଠିଏ ଟଙ୍କା ଦେଇକି ଆଣିବ ହୁଁ ଷ୍ଟିମ ବାଲା ହଁ ଷ୍ଟିମ୍ ବାଲା ଆଣିଲେ ନେଉଛନ୍ତି ଅଶୀ ଟଙ୍କା ଲାଖେ ଫୁଲ୍ ପ୍ଲେଟ୍। ପିଲାଙ୍କ ପେଟ ପୁରୁ ନଥିବ ଇଆଡ଼େ ଉଁ ଅବଶ୍ୟ ଜଳଖିଆ ଦରଖିଆ ଜଳଖିଆ ଟା ଆ ପେଟ ଫୁଲ କରି ଖାଇବା କଥା ଥା ନୁହଁ। ହଁ ଖାଲି ପାଟିିକୁ ଭଲ ଲାଗିବା କ ତା ସନ୍ଧ୍ୟାବେଳେ ସେମିତି ଟିକେ ଖାଇବା ପାଇଁ ପିଲା ବୁଝିବେ ପିଲା ବୁଝିବେନି
ହଁ।
ହୁଁ ସେଥିପାଇଁ ମୁଁ କଣ କଲି ନା ମୁଁ କହିଲି ଘରେ କରିଦେଲେ ପିଲାମାନେ ବି ଖାଇବେ ନିଜେ କିଛିଟା ବି ଖାଇହବ।
ହଁ ହଁ।
ଆଉ ଆପଣ କଣ ଖାଇଥିଲେ?
ମୁଁ ବି ସେମିତି ଆଜି ଗୋଟେ ଏଇ ଯୋଉ ବର୍ଷା ପାଗ ବର୍ଷା ପାଗ ଟିକେ ଦେଇଛି ନା ବର୍ଷା ତ ପୁରା ସି ଝିପି ଝିପି ଝୁପୁରୁ ଟୁପୁରୁ ପକୋଉଛି ତାର ନ କହିବାର କଥା।
ଆ ନ୍ ଆମର ଛାଡିଛି ତିନିଟା ଚାରିଟା ବେଳୁ ଛାଡିଛି।
ନା ଆମର ହୋଉଛି।
ହଁ ହଁ।
ମୁଁ ଆଜି ସେଇ ଯୋଉ ଗୋଟା ବାଇଗଣ ହଁ ଯଉ - ତା ଦିଦିଙ୍କ ଘରକୁ ଜଣେ ଯାଇଥିଲି ନା, ମୁଁ କହିଲି ଯଉ ଗୋଟା ଆଈଗଣକୁ ଛାଣିଛନ୍ତି?
ଗୋଟା ବାଇଗଣ ଛାଣିନି କିନ୍ତୁ ତାକୁ କାଟିକି ବାଇଗାଣୀ ଛାଣିଛି।
ମାନେ ବାଇଗଣୀ ମାନେ ତା ଭିତରେ କିଛି ଦିଅ ନା, ନା ଖାଲି ସେମିତି? ସେମିତି ନୁହେଁ ଦିଦି, ମୁଁ ଜାଣିଚି ସେଟା ଯୋଉ କହୁଛ ତ ଖାଲି ବେସନ ଗୋଳେଇ ଖାଲି ଦିଅ ତ।
ହଁ ହଁ ହଁ ହଁ
ସେ ସେଦିନ ଗୋଟେ ଯାଇଥିଲି ଦେଇଙ୍କ ଘରକୁ ରଜରେ
ହଁ ହଁ
ସେଇଠି ଜଣେ ତାଙ୍କର ପଡ଼ିଶା ଜଣେ କରିଥିଲେ ଦେଇଥିଲେ ଦେଇଙ୍କ ଘରକୁ ଖାଇଥିଲି ବହୁତ ଭଲ ଲାଗିଲା। ସେ କହନି ଯୋଉ ଛୋଟ ଛୋଟ ବାଇଗଣ ଯୋଉ ଆସନି ଆମର ଗ୍ରୀନ ଟାଇପ ର ଯୋଉ ସେଇଗୁଡାକୁ ଟିକେ ତା ଫାଳି କରିକି ମାନେ ପୁରା ଫାଳ ନୁହେଁ। ଟିକେ ଜଷ୍ଟ କଟ କରି କାରଣ ବାଇଗଣ ବହୁତ ପୋକ ବାହାରେ ନା ହଁ ଯେମିତି ବାଇଗଣ ବହୁତ ପୋକ ବାହାରେ ନା ସେଇଗୁଡାକ ଟିକେ କଟ୍ କରିକି ତାକୁ ପୁରା ସିଝେଇଦବ ମାନେ ପାଣିରେ ସିଝେଇବ ପୁରା ପୁର ବି ସିଝେଇବନି ହଲକା ସିଝିଥିବ, କାରଣ ପୁରା ସେଦିନ କହନି ସେ ପା ଯଉ ଭତ୍ତା ଟାଇପ ର ହେଇଯିବ
ହଁ ହଁ ହଁ
ହାଲକା ଟିକେ ସିଝେଇ ଆଣିକି ତା ଭିତରେ ଯୋଉ ମଞ୍ଜିଗୁରା ସବୁ ନଥିବ
ହଁ ଅଁ
ତାକୁ ପୁରା ବାହାର କରି, କୋରି ଆଣିବ, ଯେମିତି ଭିତର ଟା ଯେମିତି ପୁରା ଫମ୍ପା ଟାଇପ ରେ ରହିବ।
ଓହୋ ସବୁ ବାହାର କରି ଆଣିବ।
ହଁ ହଁ ସବୁ ବାହାର କରି ଆଣିବ, ତା ଭିତରେ ଆକୁଚୁଆ ଲି ପୁର ଦବା ପାଇଁ ତେଲ, ଶୁଖିଲା ଲଙ୍କା ଆଉ ସୋରିଷ ଆଉ ଆଳୁ ସିଝେଇକି ର ରଖିଥିବ, ସେ ଆଳୁ ସିଧା ଚକିଟି ଦେଇଥିବ, ତ ଚକିଟି ଦେଇକି ସେଇ ଯୋଉ ତେଲରେ ପକେଇବ, ଭୃଶୁଙ୍ଗା ପତ୍ର ପକେଇଥିବ। ଆଉ ତା ରେ ଟିକେ ଛେଚା ଏଇ ଯୋଉ କରିନି ରସୁଣ ଟା ଦେଲେ ନା ଆକୁଚୁଆଲି ଭଲ ଲାଗେ ଫ୍ଲେବର ଟା
ସେଇଟା ଆଉ ସେଇ ଯଉ ବାଇଗଣ ମଞ୍ଜିଟା କଣ ପାଇଁ ଫୋପାଡେ ସେ ବାଇଗଣ ମଞ୍ଜି ବି ସେଇ ଆଳୁ ସହିତ ପକେଇକି ତାକୁ ପୁରା କସିଲା ଟାଇପ ର କରିଦବ ଯେମିତି ଆମର ଆଳୁ କଷା ପାଇଁ ତିଆରି ହୁଏ।
ହଁ ହଁ ହଁ
ସେଇଟା ହେଇଗଲା ପରେ ସେ ବାଇଗଣ ଯୋଉ ତ ଫମ୍ପା କରିଥିବ। ତା ଭିତରେ, ସେଇ ବାଇଗଣ ଭିତରେ ପୁର ଦେଇଦବ, ପୁର ଦେଇକି ଯୋଉ ହଁ ହଁ ରହିବ, ଆମେ ବାଇଗଣ ଗଟେ ହାଲକା ଖାଲି ଇଏ କରିଥିବା ନା
ହୁଁ ହଁ ଯେ ସେଇଟା କଇଁ ଛିଣିଆ ହବନି ବାଇଗଣ ଟା?
ନାଇଁ ନାଇଁ କିଛି ନାଇଁ, କିଛି ନାଇଁ, ମୁଁ ପ୍ରଥମ ମୁଁ କଣ ବା ଇଗଣ ତ ଏମିତି ଇଏ କହିଲେ ସେଟା ଟିକେ ଇଏ ହୁଏ ନା, ସେ କାଇହିଁ କିଛି ହେଇ ନଥିଲା, ମୁଁ ବି
ମୁଁ ବି କେହି ତାପରେ ଦେଲା ପରେ, ସେଇ ଯୋଉ ବେସନ ର ବୁଡେଇକି ଛାଣିଲା ପରେ
ହଁ
ସେ ପୁରା ଇଏ ହେଇଗଲା। ମୁଁ ବି ଏଠି କରିଥିଲି, ମାନେ କରିଲି ଭଲ ଲାଗିଲା।
ଭଲ ଲାଗୁଛି ନା, ଆମର କେତେ ଗୁଡ଼ାଏ ବାଇଗଣ ଅଛି।
ହୁଁ ହୁଁ, ସେମିତି ତମେ ଯୋଉ କହିଲ ତ ଗୋଟା ଏଇ ଯୋଉ ଫାଳ କରିକି
ହଁ, ମୁଁ ସେମିତି, ହଁ ସେଇଟା ମୁଁ ତ ସେ କଥା କହୁଛି ନର୍ମାଲି ଟା ଖିଆଯାଏ, ଏଇଟା ଗୋଟ ନୂଆ ଆଇଟମ୍ ଶୁଣିଲି।
ଶୁଣୁ ନଥିଲି ମୋତେ ବାଇଗଣ ଯେତେବେଳେ ଦେଲେ ମୁଁ କହିିଲି ହଁ ନର୍ମାଲି ଆମେ ଯେମିତି ଫାଳି କରି କାଟୁଛୁ ସେମତି ଆଉ ଇଏ ଦେଖି ତା ଭିତରେ ଇଏ କଲା ବେଳକୁ ଆଳୁ ଅଛି ଯେମିତି ଆଳୁ ଚପ ରେ ଆଳୁ ପୁର ଦିଆଯାଏନି ତା
ସେଗୁଡା ଭାତରେ ଖାଇଲେ ବି ଭଲ ଲାଗିବ ଏଗୁଡା ନା ନ ଚକିଲେ ବିଲେଇବି ସେମିତି ବି ଭା - ତ ଡାଲି ଫାଲି ହେଇଥିବ ବର୍ଷା ଦିନଟା ସେମିତି କରିଥିଲେ ବି ଖାଇବା ଭଲ ଲାଗିବ ଯେ
ସାଦିନ ଟିକେ ହେଇଥିଲା ବୋଲି ଦିନ ସାରା ତ ବର୍ଷା ଖାଲି ଟୁପୁରୁ ଟୁପୁରୁ ଟୁପୁରୁ ଟୁପୁରୁ ପଡୁଛି ମୁଁ ସେଇଥି ପାଇଁ ଗୋଟେ କରିଦେଇ- ମୁଁ ଦେଖା ଯେ ଦିଦି କରିଥିଲେ ମୁଁ ଟିକେ କରେ କେମିତି ଲାଗୁଛି?
ନାଇଁ କିଛି କିଛି କଣ କହିଲେ ଟ୍ରାଏ କଲେ ନିଜର ବି ରୋଷେ-
ହଁ ଆମେ କଣ ଥଡି ନା କାହାକୁ ବାହାରକୁ ଦେଉଛେ ସିଏ ଆମକୁ ଜଜମେଣ୍ଟ କରିବେ ନି ଯେ ଘରେ ଖାଇବା ନା କମ ବେଶୀ ହଉ ଲୁଣ ଲଙ୍କା କମ ବେଶୀ ହଉ କି ଭଲ ହଉ ଖରାପ ହଉ ଆମେ ଥରେ କରିବା ଦି- ଥର କରିବା ତିନିଥର ବେଳକୁ ଭଲ ତ ହବ ନା
ହୁଁ ହୁଁ
କିଛି କିଛି ନୂଆ ଜିନିଷ ଟ୍ରାଏ କରିବା ଦରକାର ସବୁବେଳେ ସେଇ ଭାତ ଡାଲି ତରକାରୀ ଏଗୁଡା- ଅ ଏମାନେ କେତେ କଣ କିଏ ସବୁ କୋଉଠି କରୁଛୁ, ଠିକ ନାହିଁ? ୟୁଟ୍ୟୁବ ଖୋଲି ଦବ ମାନେ ସେ ପୁରା କଣ କଣ ସବୁ ମାନେ କିଛି ଚୁପା ଆଉ ବି ପିଲା ଫୋପାଡୁ ନାହାନ୍ତି।
ହୁଁ, ନାଇଁ ୟୁଟ୍ୟୁବ ରେ ବି ସବୁଟା ଦେଖାଉ ସେ ସବୁ ଖାଇବାଟା ଟେଷ୍ଟ ନ ଥାଏ, ଖାଲି ସେମାନେ ତେ-
ହଁ, ନା ସେ
ମସଲା ଦେଖିକି ଭଲ ଦେଖାଯାଏ। ନହେଲେ, ମୁଁ ଦେଖିକି, ହୁଁ, ମୁଁ ଦେଖ ଦେଖିଥିଲି, ଗୋଟେ ଥରେ ଅଣ୍ଡାରେ ଭେଣ୍ଡି ନା ବାଇଗଣ ଏମିତି କଣ ଗୋଟେ ଦେଖିଥିଲି ମାନେ ମୁଁ ତାକୁ ଟ୍ରାଏ କରିଥିଲି ଏତେ ମାନେ ବାଜ୍ୟ ଟେଷ୍ଟ ଥିଲା ନ କହିଲେ ଚଳେ, ମୁଁ କହିଲି କାଇଁ ବେକାର କଲି ମେହେନତ ଫିଙ୍ଗିବି, ଫିଙ୍ଗିଲି ତାକୁ, ତ କରିକି ଖାଇ ହେଲାନି। ମୁଁ ସେଇଥିପାଇଁ କଣ କରେ ନା, ମୁଁ କେବେ ୟୁଟ୍ୟୁବ ରୁ ଦେଖିକି କରେନି। ମୁଁ, ମୁଁ ବସିବି, ମୋ ମୁଣ୍ଡକୁ ଯୋଉଟା ଜୁଟିଲା ମାନେ ମୋ ମୁଣ୍ଡକୁ, ମୋ ମୁଣ୍ଡକୁ ଯଉ ଆଇଡିଆ ଜୁଟି ଲା ମୁଁ କୌଣସି ଜିନିଷ ଫିଙ୍ଗେନି, ଏଇଠି ଦେଖିବେ ଆପଣଙ୍କ ଘରେ ଡାଲି ବଳୁଥିବ- ସକାଳକୁୁ ଧରିନିଅ ଖରା ଦିନ କି ବର୍ଷା ଯଉ ଦିନେ ଟିକେ ଖଟା ହେଇଗଲା, ଖଟା ହେଇଯାଇଛି ଆମେ ତାକୁ ଫିଙ୍ଗି ଦେଉଛେ, ନ ଫିଙ୍ଗି କି ସୁଜି ଟିକେ ଗୋଳେଇକି, ସେଥିରେ ଆଉ ଟିକେ ଲୁଣ ପକେଇ ପକେଇ ଦେଇକି, ଭୂଷଙ୍ଗ ପତ୍ର ଟିକେ ପକେଇ ଦେଇକି, ତାୱାରେ ତେଲ ଦେଇକି, ଦେଖିବେ ପିଠା ମାନେ ଯେମିତି ପିଠା ମାନେ ସୁଜିଟାକୁ ପୁରା ପାଣିଆ ନଥିବ କି ପୁରା ଗହଳିଆ ନଥି- ଠିକ୍ ଯେମତି ପିଠା ମାନେ ଏଣ୍ଡୁରି ଟାଣ କଲେ ଯେମିତି ରୁହେନି, ସେମିତି ଥିବ ବେଶୀ ବହଳିଆ ନ ଥିବ କି ବେଶୀ ପାାଣିଆ ନଥିବ ଆମେ ହାତରେ ତାକୁ ମାଡି ମାଡି ଦେଲେ ତାକୁ ପିଠା ଟା ଏପଟ ସେପଟ ଲେଉଟେଇକି ଆରାମରେ ପୁରା କୁଡ଼କୁଡ ଲାଗିବ, ଆଉ ଖଟା କିଛି ଲାଗିବନି
ହୁଁ ହୁଁ।
ଭଲ ଲାଗେ।
ଓହୋ ଡାଲିରେ ବି ହଉନି, ହଁ ଘରେ ତ ପ୍ରାୟତଃ ଡାଲି ଫୋପାଡି ଦିଅନ୍ତି ଟିକେ ଖଟା ହେଲା ମାନେ ଡାଲି ତ ସଙ୍ଗେ ସଙ୍ଗେ ଯୋଉ ଇଏ ହେଇଯିବ, ଖରାପ ହେଇଯାଏ, ହଁ ହଁ
ମୁଁ ଅଧିକାଂଶ ସେମିତି କରେ ଏଇ ସେ ଯାକ ଆଗ, ମୋ ସ୍ଵାମୀ ନେଇକି କହିଲେ ଏଗୁଡ଼ା ସବୁ କଣ କଣ ବନଉଛ ମୁଁ କହିଲି ଥରେ ଟେଷ୍ଟ କରିକି ଦେଖୁନ ଆମେ- ଖାଉଛୁ ମୋ ପିଲା ଛୁଆ ଖାଉଛନ୍ତି ତମେ ଖାଇ ପାରିବନି ଥରେ ଖାଇଲା ପରେ କହୁ- ଛନ୍ତି ସେଇଥିପାଇଁ ପିଲାଙ୍କ ପାଟିରେ ଲାଗିଛି ଆଉ
ହଁ ହଁ ଯାଏ ତ କିଛିବି ନୂଆ ନୂଆ କରିବା ଦର-
ହଁ ଆଳୁ ସିଝା ବି ଏଇତି ଆଳୁ ସିଝା ମୁଁ ସିଝେଇ ଦେଇଛି ଅଧିକ ହେଇ- ଯାଇଚି, ସକାଳକୁୁ ରହିଯାଇଛି, ସକାଳୁ ଦେଖିଲେ ଆଇଁଷ ଫାଇଁଷ କଣ ଆସିବ। ଆଳୁ ସିଝାକୁ ତ ଆଉ କେହି ପଚାରିବେନି। ଆଳୁ ସିଝାରେ ମୁଁ ସେମିତି କଣ କରେ ଭୃସଙ୍ଗ ପତ୍ର ପିଆଜ ଚୁନ ଚୁନ କରିକି କାଟିଦେବି, ସେଇ ସୁଜିିକି ସେମତି ତି ଗୋଳେଇ ଦେବି। ଅଳ୍ପ ଟିକେ ଚାଉଳ ଚୁନା ଥିବ ବୋଲି ମିଶେଇବି ନ ହେଲେ ନାହିଁ। ସେମିତି କି ଲୁଣ ଟିକେ ପକେଇକି, ଚାଟ୍ ମସଲା, ଗୋଲମରିଚ ପାଉଡ଼ର ପକେଇକି ଗୋଳେଇକି ସେମିତି ତେଲ ଦେଇକି ତା